ହଁ ଆଉ କେମିତି ଅଛନ୍ତି
ହ୍ୟାଲୋ
ହଁ କେମିତି ଅଛନ୍ତି
ଶୁଭୁନି କଣ ଭଲରେ ହ୍ୟାଲୋ
ହଁ ଶୁଭୁଜି
ହଁ ହଁ ଶୁଭିଲା କୁହ
ହଁ ଆଉ କେମିତି
ହଁ ବହୁତ ଭଲ ଅଛି ଆପଣ କେମିତି ଅଛନ୍ତି
ହଁ ଭଲ ଅଛି ଆଉ ଆଉ ଆଜି କଣ ଏବେ ସନ୍ଧ୍ୟା ଟିକେ ଦେଲି ଆଉ ଆଉ ଆପଣ କଣ କରିଥିଲେ
ଯିଓ
ଆଉ ଆଜି ଆଜି ସବୁ କଣ ରୋଷେଇ କରିଥିଲେ
ଭ ଭ ହେ
ଆ ହ
ଆଉ କଣ ହେଇଥିଲା ରେ ବାବା ମର ତୁମନ ହ ସୋଲା ସୋଲା ବୁଟ ତରକାରୀ ହେଇଥିଲା
ଅ
ଏବଂ କେ ପା କଣ କୁ ଜାଣିବଉନି ହଁ
ପଇ ଚର୍ଚ ପଇ ଚର୍ଚଟି ଯ କରିଥିଲେ କେମିତି କରିଥିଲେ
କଲରା ଆଳୁ ଚଡ଼ଚଡ଼ି
ହଁ କଲରା ଆଳୁ ଚଟଟି କେମିତି କରିଥିଲେ
କଲରା ଆଳୁ ଚଡ଼ଚ ମାନେ ଯେମିତି ଆମର ବେସର ଦେଇକି ଯୋୁଗୁଗିଆ ହେଇକି ଟିକେ ତାକୁ ରାଗ ଟାଇପ ର କରିକି କରିବ ଆଉ ସୋରିଷ ରସ ଶୁଣ ଜିରା ଆଉ ସବୁ ବାଟିକି କଲଡ଼ ଆଳୁ ଭାଜିକି ଟମାଟ ଦେଇକି ତାକୁ ଟିକେ ଶୁଖା ଶୁଖା ଟାଇପ୍ ଉପର କରିବେ ଆଉ ବେଶୀ ଭଲ ଲାଗିବ ଆଉ ହଁ ହଁ ରୁଟି କାଣ ଗରମରେ ବି ଖାଇଲେ ବି ଭଲ ଲାଗିବ
ହୁଁ ଆଉ ରଜ ତ ଗଲା କୁଆଡେ କଣ ବୁଲକୁ ଯାଇଥିଲେ ନା କଣ କେମିତି ରଜଟା ପର୍ବଟାକୁ ପାଳିଲେ
ବୁଲିବା ପାଇଁ ଯାଇଥିଲି ଏଇଠି ଆମର ହେଇଥିଲା ଦି ତିନିଟା ଜାଗାକୁ ଯାଇଥିଲି ଆଉ ଭୁବନେଶ୍ୱରରେ ଆଉ
ଭୁବନେଶ୍୍ୱର ସୁଧି
ଁ ମ ଗାଁ ମାନଙ୍କରେ ବହୁତ ଭଲ ହଉଛି ଆମ ଗାଁରେ ବହୁତ ଭଲ ହୁଏ ସାତ ଆଠ ରାତି ନାଚଏ ନାଇଁ ଗାଣକୁ ଯାଏନି
ଦେସ ଖରା ତ ସବୁ ରଗ
ଖରା ରଜ ମାରିଦେଲେ ଆଉ ରଜ ଯାତ୍ରା କଣ ଲାଗିବ ଖରାକୁ ହ
ୁି ଗରମ ଯୋଗୁ ଆଉ ଖରା ଯୋଗୁ ଏତିଉ
ହଁ ଆଉ କଣ କରୁଥିଲେ ଏବେଣଞଲ ଭଲଛି ଆଉ ରୋଷେଇ ରୋଷେଇ କଣ କରୁଛନ୍ତି ଆପଣ ପୁଅ ଖାଉଛି ବସିକି ସନ୍ଧ୍ୟାବେଳେ ଜଳେଇ ପ୍ରାର୍ଥନା କଲେ ଖାଉଛି ବସିକି ଆଉ
ଆ ରୋଷେଇ ଆମର ଆଜି ତ ହେଇଥିଲା ଆଜି ମା ଝିଅ ଥିଲୁ ଏକୁଟିଆ ହଁ ଆଜି ବିରିୟାନୀ ନେଇ ଆସିଥିଲୁ କିଣିକି ଖାଇଲୁ ଚିକେନ ବିରିୟାନୀ ହ ଏ ପାଖରୁ ନେଇ ଆୁ
ନାଁ ଅନଲାଇନ ଇଏ କଲେ
ନା ନାଇଁ ଯାଇକି ଆଣିଛି
ଆଉ ହଁ ଆଉ ରାତି ରୋଷେଇ, ଁ ନାଇଁ ଯାଇନି, ଆଉ ରାତି ରୋଷେଇ କଣ ଅଛି।
ରାତିରେେ ଟିକେ ଝିଅ, ପାଇଁ ବନେଇବି ଚିନି ପରଟା ଆଉ ରାତିରେ ରୁଟି ଭଜା ଆଉ।
ହୁଁ ହୁଁ, ଆଳୁ ପୋଟଳ ଭଜା ହୁଁ ହୁଁ, ହଁ ହଁ, ଆ ତମର ମୁଁ ଆଜି କରିଦେଇଛି। ଜଲଦି ରୁଟି କଲି, ତାକୁ ଟିକେ ଯୁକଯୁକା କରି ରାନ୍ଧି ଦେଇେଇଛି ଆଉ ମସଲା ଦେଇକି ଆଉ। ହଁ ଆଜି କରିଦେଇଛି ଏବେ କଲିଜଷ୍ଟ ଏବେ ସାରିଲି ରୋଷେଇଟା। ସେ ସାରିଦେଲି ଆଜି ତାର ପାଠ ହୋମୱାର୍କ ବହୁତ ଅଛି ତ ଆଉ ନାଇଁ ବାଟିକି ଗ୍ରାଇଣ୍ଡିଙ୍ଗ ହଁ ବାଟିକି କଲେ ହଁ ହଁ
ଇ କଣ କହିଲେ ଲାଉକୁ ସୋୟବନ ବଡି,
ସୋୟାବିନି ହଁ ଲାଉ ଟା ତ ବଢିଆ ଦେହ ପାଇଁ ପେଟ ଥଣ୍ଡା ଖରା ଦିନ କୁହ ଲାଉ ଟା ନିହାତି ଖାଇବା।
ଆଉ ଏଥିରେ ଟିକେ ବୁଟ ଡାଲକେଇ ପକେଇଲେନି।
ଭଲ ହଁ ସେଟା ପକେଇଲେ ଆହୁରି ଭଲ ଲାଗିବ ଲାଉ ଯାହା ହବ। ସୋୟାବିନଟା କିବି ଭଜା ହବହଁ ଓହହ ସେ ଫାଷ୍ଟ ପିଆଜ ଦେଇକି ଲାଉ ଆଳୁକୁ ଭଲସେ ଭାଜ ଦେବେ ପାଣିଚଆ ଜିନିଷଟା ନା
ଅ ହଁ ଆ ପାଣିଟା ବାହାରି ଯିବ। ି
ସେଠୁ ସୋୟାବିନକୁ ଟିକେ ଛାଣିଦେବେ ତାପରେ ଏମିତି କରିକି କସେଇ କି ସିମ ରେ କସେଇ କସେଇ କଲେ ସେ ଆଉ ପାଣିଚିଆ ଲାଗିବନି
ଭଲ ଲାଗିବଆଉ
ହଁ ହଁ ଲାଉ ତ ମୁଁ ଜମା ଖାଏନି ଏବେ ହଁ ଭଲ ଲାଗିବ ଆଉ ଲାଉ ଟା ଏତେ ପାଣି ଛଆ ଲାଗିବନି ସେ ସିଝାଣିଆ କଲେ ପାଣି ଛିଆ ଲାଗିବ
ଟା ସ୍ୱାସ୍ଥ୍ୟ ପାଇଁକି ବହୁତ ବଢ଼ିଆ
ହଁ ହଁ
ଲାଉ ଟା ଖାଇବା କଥା ଖରା ଦିନେ ତାପରେ ସୁଗାର କଣ୍ଟ୍ରୋଲ କରିବ କୋଲେଷ୍ଟ୍ରୋଲ କଣ୍ଟ୍ରୋଲ ସବୁ ପାଇଁକ ଲାଉ
ହଁ ଆଉ କଣ ଝିଅ କଣ କରୁଛନ୍ତିଝିଅ ବେ ସ ସ୍ ହେଯାଇଛି
ଣି ଏବେ ଯୋଉ ଖରା ଯୋଗୁ ମଣିିକି ହେଇଯାଇଛି ସାତ ଦିନ ମଣିିକି ହବ ସେଥିପାଇଁ କି ସମୟରେ ଆସିୁଛନ୍ତି ସାରେ ଆଉ ମାଟି ପରେେ ଟିକେ ଯାଇ କରନି କିଛି ନାଇଁ ଆଉ କଣ କରିବା ହୁଁ ରୁଟି ରାତି ପାଇଁ ର ଟ ତାକାରଲି ପସାନ
ଏଇଟା ଏ କଲରେ ଆମେ ଦି ଜଣ ଖାଲି ଅଛନ୍ତି ନା ଆଉ କିଏ ଅଛନ୍ତି
କଲା ଆମର ଖାଲି ଦି ଜଣ ଅଛେ ନା ନାଇଁ ଦି ଜଣ ନା
ଆମେ ଦି ଜଣ
ହଁ
ଆଛା ଆମେ ଦି ଜଣ ଅଛେ ହଁ ହଁ ହଁ ଆଉ ଯୋଉ ଅନ୍ୟମାନୋନେ ସେମାନେ ବି ରହିବେ
ସେଇଟା ହଉଛି ଗ୍ରୁପ କନ
ଆଚ୍ଛା
ସେଟା ଗ୍ରୁପ କଲ ଯେତେବେଳେ ଯ ଲିର ସେ ଫୋ ଯେତେବେଳେ କରିବେ ସେ ଗ୍ରୁପ କଲ ସମସ୍ତତ କି ଦଙ୍ଗି ଆ ବଶ ଚିକଳଟା
ହ ସେଇଟା କାଲି ଯୋଉଟା ଥିଲା ସେଟା ଗ୍ରୁପ କରିଥିଲା ହଁ ହଁ
ଏଇଟା ହଉଛି ମୁଁ ତମକୁ କଲ କଲି ତମେ ମତେ ବି କଲ୍ କରିବ କିନ୍ତୁ ଦଶ ମିନିଟ୍ ପରେ ମୁଁ ପଠେଇ ସାରଲା ଦଶ ମିନିଟ୍ ପରେ ଏ କଥା ହଉ ଆ ତ ଦଶ ମିନିଟ ତ କଲ କଥା ହବ ଗୋଟେ କଲ ହଁ ଦଶ ମିନିଟ କଥା କଥା ହବ ଆ
ହୁଁ ହୁଁ। ତମେ ଧର ଏଇ କଲ୍ ରେ ଦଶ ମିନିଟ୍ ରହିଲ ଉଁ ବାକି ଆଉ ଯାହା ସାଙ୍ଗରେ କଥା ହେବ ୟା ଏଇ କଲ୍ଟା ସରିଲା ପରେ।
ସରିଲା ପରେ ନାହିଁ ଦଶ ମିନିଟ ସେଇ ଦଶ ମିନିଟ ଗ୍ୟାପ ପରେ ଯାଇକି।
ଆଚ୍ଛା ହଁ।
ଆଉ ରାତି ପାଇଁ ଧର ରୋଷେଇ ସରିଗଲାଣି? ରତି ପାଇଁ ରୁଟି ତରକାରୀ କରିସାରିଲଣି?
ହଁ କରିଦେଲି କାହିଁକି କି ମୋ ଦେହ ଯଉ ସ୍କିନ୍ ରେ କଣ କେମିତି ହେଇଯାଇଚି କହିଲ ଟାଇଟ ଟାଇଟ୍ ହେଇଯାଇଚି ବହୁତ। ପୋଡୁଚି ନା ଦେହଟା ଆଉ ସେ ପାଣି ଆ ଆଉ ସେ ନିଆଁ ପାଖରେ ଠିଆ ହେଲା ମାନେ ମୋ ଦେହ କଣ ହେଇଯାଉଚି।
ଏଇ ଗରମ ହେଲେ ବେଶୀ ତ ଚି ଚିଡି ଲାଗିବ ଆଉ।
ହୁଁ ହୁଁ।
ଗରମ ହେଲେ ଚିଡ଼ ଚିଡ଼ ଲାଗିବ ପୁରା।
ପଡୁଚି ବା। ପୋଡିଲେ ମାନେ ତ ଭଲ ଲାଗୁଚି କି ଚିଡ଼ଚିଡିଆ ଲାଗୁ ଚି। ସେ ମୁଁ କଣ ତାପରେ ହୋମୱାର୍କ ଟା ବି ଅଛି ତାର ଆଉ ମୁଁ କହିଲି ଶୀଘ୍ର ସାରିଦେବି ଆଜି ପାଗଟା ବି ଟିକେ ଥଣ୍ଡାଳିଆ ଦେଇଚି ନା। ମୁଁ କହିଲି ଶୀଘ୍ର ସାରି ଦେବି ସାରି ଦେଇକି ଗୋଟେ ଏ ଏକାଥରକି ଇଆଡ଼େ ବସିଲି ପାଠ କଲୁ। କରିସାରିଲା ପରେ ଖାଇଲି। ଖାଇକି ଶୋଇଲୁ। ଆଉ ସେଆଡ଼େ କିଛି କାମ ନାହିଁ। ରୋଷେ ଘରେ। ଏମିତି ହେଇକି
ଆଁ ରୁଟି ରୁଟି ବି କରିଦେଇଚ।
ହଁ ରୁଟି ତରକାରୀ କରି ଦେଇଚି।
ଯାଆ
ହୁଁ।
ଆଉ ଆଜି କୁଆଡେ ଯାଇନଥିଲ ବୁଲିବାକୁ?
ନା ନାଇଁ ନାଇଁ ନାଇଁ। ନା। କୁଆଡେ ମୁଁ ଯାଏନି। ଏଇ ଘରେ ହିଁ ରୁହେ ଆଉ ଯଦି ଇଚ୍ଛା ହବ ଟିକେ ବାହାରେ ଠିଆ ହେବି ଯାଇକି।
ଆଉ ପାଖରେ ଯାଇନାହାନ୍ତି କେହି? ପାଢ଼ୀ
ନାଇଁ ନାଇଁ।
ଅଁ ହଁ। ପୁଅ ଦେହ ଭଲ ଅଛି।
ହଁ ଦାର ଦେହ କଣ ସେଇ ଯୋଉ ମେଡିସିନ ଣ୍ଡା ଖାଉଛି ତାକୁ ବି ସେମତି ନିଶା ଟାଇ ର ଟିକେ ତାକୁ ଟିକେ ନିଦ ହେଇଯାଉଛି।
ହୁଁ
ମୋର ସେ ଉଁ
ସେ କଣ ନିଦ ହଉଚି ନା କଣ ସେଇ ମେଡିସିନ ଟାରେ ସେଇ ମେଡିସିନ ଯଉ ଖାଉଛନ୍ତି ନିଦଲାଗୁଚି
ନିଦ ହଉଛି ତ ତାକୁ ପ୍ରବଳ
ଅ ହଁ ନିଦ ହଉଛି ସେଇବେଳେ ସେନ୍ଧା
ହୁଁ
ଆଜି ଏଟା ଭୁଲ କରିୁଛି ମର ହେ ଯାଇ ମୁଁ କହିଲି ଆଉ ଥରେ ଯି ସେ ଭୁଲ ହେଲା ସେଠି ବି ସେ ଭଲ ହେ କଣ ସେ ଭୁଲୁ କହିବେ ଦେ କଣ ଭୁଲ କରିିବ ସ ପାଠରେ ଭୁଲ କରିିବ ସାର ପ୍ରଣମ ଘରେ ଏ ସଂସାର ଓ ହଉ ହଉ ଭଜ ମୁଁ ପରେ କରିଛି
ହଉ ହଉ
ହଁ କଣ ହେଇଛି କଣ କ କହିବ